ବ
ପ୍ରଣାମ।
ହଁ ବ୍ରନ୍ଧୁ କଣ କରୁଚନ୍ତି?
ଏ ବନ୍ଧୁ ଟିକେ ଆସୁଥିଲି ଟିକେ ଆଜି ତ ବୁଲାବୁଲି ଟିକେ ହୋଉଚି ଆଜ୍ଞା ବନ୍ଧୁ। ବ-ବଜାରକୁ ଆସିଥିଲି ଆପଣ ବନ୍ଧୁ କଣ କରୁଚନ୍ତି?
ବନ୍ଧୁ ବସିଚୁ ଆଉ ଭାବିଥିଲୁ ଯିବୁ ବୋଲି ଗୋଟେ ଜାଗାକୁ ଆଜି ଜାଣିଲେ କି।
ଆଜ୍ଞା ବନ୍ଧୁ।
ବୁଲାବୁଲି କରିବାକୁ ବନ୍ଧୁ ଆଉ ଟିକେ ରହିଗଲା କାମ ବନ୍ଧୁ ଜାଣିଲେ। ଆଉ କାଲି ଯାଇଥିଲୁ ଭୋଜି ଖାଇବାକୁ। ଭୋଜି ଖାଇକି ବନ୍ଧୁ ବନ୍ଧୁ ଦେହ ଖରାପ କୁହନି କୁହନି।
ଓହୋ ଆ ବନ୍ଧୁ ନାଇଁ ଏ ଯୋଉ ଅତ୍ୟଧିକ ଗରମ ହୋଉଚି। ସେ ଗରମ ହବା ଫଳରେ ଟିକେ ବୁଲାବୁଲି କରିବାକୁ ଏତେ ଟିକେ ଇଚ୍ଛା ଲାଗୁନି ମନ ହୋଉନି ବୁଲାବୁଲି କରିବା ପାଇଁ ଏଇ ଯୋଉ ଗରମ ହୋଉ ବନ୍ଧୁ ଯେଉଁ ମାନଙ୍କର ଚାଳଘର ବନ୍ଧୁ ଅଛି। ସେମାନଙ୍କର ବନ୍ଧୁ ଭଲ ପୁରା। ଆପଣ ତ ଜାଣିଥିବେ ଆମର ଚାଳଘର ଟିଏ ରହିଚି। ବୋହୁତ ଖୁସିରେ ଆମେ ରହିଚୁ। ଆପଣଙ୍କର ତ ବନ୍ଧୁ କୋଠାଘର କେମିତି କଣ ରହିଚନ୍ତି ବନ୍ଧୁ?
ଆଉ ବନ୍ଧୁ କୁହନି କୁହନି ଯୋଉ ଝାଳ ବୋହୁଚି କୁହନି ଦେହ ଖ ଗରମ ଦେହ ବି ଖରାପ ହେଇଯାଉଚି ବନ୍ଧୁ କୁହନି। ଘରେ ରହି ହୋଉନି ଏ ଯୋଉ ଗରମରୁ। ଗରମ ଆଉ ଉତ୍ତା-ଉତ୍ତାପରୁ।
ଓ ହୋଉ। ତାହେଲେ ନା ବନ୍ଧୁ ଆପଣଙ୍କ ଚାଳ ଘର ଗୋଟେ ଘର ସାଇଟ୍ ରେ ଗୋଟେ ଛୋଟ ଚାଳ ଘରଟେ କରିକି ଆପଣ ସେଇ ଖରାଦି ଖରାଦିନ ଯୋଉ ତିନି ମାସ କି ଚାରି ମାସ ବନ୍ଧୁ ହୋଉଚି। ସେଇଠି ଆପଣ ରହୁନାହାନ୍ତି। ସେ କା ଚାଳଘରେ ତ ରହିଲେ ଜାଣିଥିବେ ବନ୍ଧୁ ସବୁ ପ୍ରକାର ଥ ଣ୍ଡା ହିଁ ଲାଗିବ ଘରଟି। ଘରଟି କାନ୍ଥ-କାନ୍ଥଟି ମାଟିରେ ହେବା ଫଳରେ ଯୋଉ ଥଣ୍ଡା ପବନଟି ଆପଣ ଥଣ୍ଡା ଲାଗିବ। ଆପଣ କରୁନାହାନ୍ତି ଗୋଟେ ବନ୍ଧୁ।
ଆ ବନ୍ଧୁ ଭାବିଚୁ ଗୋଟେ ରୁମ୍ ଟିଏ କରିବୁ ଜାଣିଲେ। ଗୋଟେ ବଖରାଟିଏ ବ ବ-ବଖରା ଟିଏ ଭାବିଚି କରିବୁ ଗୋଟିଏ ବଖରାଟେ ଚାଳ ଘର ବଖରାଟି ବନ୍ଧୁ ଏବେ ତ ପାଖରେ ପଇସାପତ୍ର ନାହିଁ ଆର ଶୀତ ବର୍ଷା ଦିନ ବର୍ଷାଦିନ ପରେ ଆପଣ ଶୀତଦିନ ଆସିବ ସେଇ ବନ୍ଧୁ ସେଇ ଟାଇମ୍ ରେ ଭାବିଚି କରିବୁ ବୋଲି।
ଆଜ୍ଞା ବନ୍ଧୁ ଯେତେବେଳେ ବି ଆପଣ ଏଇ ଯୋଉ କୋହୁଚନ୍ତି କରିବାକୁ ମୋ ଠୁ ଟିକେ ପରାମର୍ଶ ନେବେ କାରଣ ମୁଁ ବି ପ୍ରଥମେ ବନ୍ଧୁ ଏମିତି କରିଥିଲି ଟିକେ ହଇରାଣ ବନ୍ଧୁ ହେଇଥି
ଆଜ୍ଞା କହୁନାହାନ୍ତି ଟିକେ ଭଲ ହୁଅନ୍ତା ଆପଣ ବନ୍ଧୁ କେମିତି କଣ କରିଥିଲେ କଣ କେତେ କଣ ଲାଗିଥିଲା।
ଦେଖନ୍ତୁ ବନ୍ଧୁ ଫା ପ୍ରଥମେ ଆପଣ ଆମର ଏବେ ଜାଣିଥିବେ ଏଇ ଯୋଉ ଏଇନା ଯୋଉ ମାନେ ଗଛ ଗଣ୍ଡିରେ ଆମର ଗଛର ମାନେ ମ ଘରର ମଝିର ଗୋଟେ ଅଂଶ ରହିବ। ବନ୍ଧ ବୁଝିଲେ। ତା ଚାରିପଟ ଛୋଟ ଛୋଟ ଆମର ମାନେ ଗଣ୍ଡି ଗୁଡିକ ରହିବ ବ ଗଛଗଣ୍ଡି ଯାହାକୁ ବହ୍ଲା ବି କୁହାଯାଏ ଆ ଆଜ୍ଞା ବଲ୍ହା ଯାହାକୁ କୁହାଯାଏ। ତାକୁ ସିଏ ରହିବ ରହିଲା ପରେ ଆପଣ କଣ କରିବେ କି ବନ୍ଧୁ ଆମର ଆପଣଙ୍କ ଚାଳ ଛାଇବା ପାଇଁ ଲୋକ ଅଛନ୍ତି ନା ପୁଣି ତା ପାଇଁ ବନ୍ଧୁ କଣ କରିବେ ଛଣ ଆପଣଙ୍କ ପାଖରେ ଅଛି ତ?
ବନ୍ଧୁ ଏଇନା ତ ଆମ ଘରେ ଛଣ ଅଛି କୋଡିଏ ଏ କୋଡିଏ କାଣ ଅଛି ବନ୍ଧୁ ଜାଣିଲେ ନା ସେ ବନ୍ଧୁ‌ କା କୋଡ଼ିଏ କାହାଣ ବନ୍ଧୁ ଅଛି ଏଇ ବର୍ଷ ଆମେ ଧାନ କାଟି ଦେଇଥିଲୁ ଯନ୍ତ୍ର ମେସିନ ରେ ଧାନ କାଟିଦେଲେ। ଆମେ ବନ୍ଧୁ ହାତରେ ଘର ପାଖ ହାତରେ ଏଇ ପାଚି ଯାଇଥିଲା ଜଲଦି ଧାନ ଆମେ କାଟି ଦେଇଥିଲୁ ଜାଣିଲେ କିି ସେ ବନ୍ଧୁ ସେ ଅଛି ବହୁତ ଯୋଉ କଚ କଚଡା ଅଛି ଅ ନଡା ଅଛି ଭାବିଛୁ ସେ ବନ୍ଧୁ
ତାହେଲେ ବନ୍ଧୁ ଯଦି ଆ ଆଜ୍ଞା ଆପଣଙ୍କ ପାଖରେ ଯଦି ଆପଣ କହୁଚନ୍ତି କଚଡାର ସ ସଂସାଦନ ଅ ଛି ତାହେ ହେଲେ ବନ୍ଧୁ ଶୁଣନ୍ତୁ ଆପଣ କଣ କରିବେ କି ଆଡବେଷ୍ଟ ବନ୍ଧୁ ପକେଇବେନି କାରଣ ଦେଖନ୍ତୁ ଆବେଷ୍ଟ ଯଦି ଏବେକା ଯୁଗରେ ଏ ଯୋଉ ପକଉଚନ୍ତି ଟାଇଲି ମାନଙ୍କ ପକଉଚନ୍ତି ତାକୁ ପକେଆ ଦ୍ଵାରା କଣ ହରଚି ମାଙ୍କଡ ମାନେ ଯେତେବେଳେ ଆପଣଙ୍କ ଘର ଉପରେ ଆସିବେ ଆପଣ ଘର ଉପରେ କୌଣସି ପ୍ରକାର ଧର କଖାରୁଠୁ ଆରମ୍ଭ କରି ଲତା ଜାତୀୟ ଯୋଉ ପରିବା ଲଗେଇଥିବେ ତାକୁ ଖାଇବା ପାଇଁ ଆପଣଙ୍କ ଘର ଉପରେ ଡେଇଁଲେ ଘରଟି ଭାଙ୍ଗି ଯାଇପାରେ। ବନ୍ଧୁ ବୁଝିଲେ?
ଆଜ୍ଞା।
ସେଥିପାଇଁ ଆପଣ ଛଣ ରେ ଘର ଟିକି ଛାଇଦବା ଦ୍ଵାରା ବନ୍ଧୁ କଣ ହବ କି ଧର ଘର ବି ଛାଇଦେଲେ ତ ବନ୍ଧୁ କେବେ ଭାଙ୍ଗିବନି ଯେତି ବିି ଆପଣଙ୍କର କେବେ ବିି ଭାଙ୍ଗିଯିବ ତାହେଲେ ସେ ବନ୍ଧୁ ଆପଣ ତାକୁ ନିଜେ ନିଜେ ମରାମତି କରିପାରିବେ। ବନ୍ଧୁ ବୁଝିପାରୁ ଚନ୍ତି ତ ଆପଣ ସେ ସେଥିପାଇ ଯଦି ଛଣ ର ବ୍ୟବସ୍ଥ ଆପଣଙ୍କ ପାଖରେ କହୁଚନ୍ତି ଅଛି ତାହାହେଲେ ବନ୍ଧୁ ଆ ଆପଣଙ୍କ ଘର ପାଖରେ ଯୋଉ କହୁଚନ୍ତି କରିବେ ଜାଣିଥିବେ ତ ଏବେକା ଯୋଉ ଯୋଉ ଏବେକା ଯୋଉ ସମାଜରେ ଲୋକ କହିବେ ଛ ଚଳ ଘର କରୁଚନ୍ତି ମାନେ ଆପଣଙ୍କୁ ନାଳ ଦି ପ୍ରକାର କଥା କହିବେ। ସେମିତି ଆପଣଙ୍କୁ ଖରାପ ଲାଗି ଖରାପ ଲାଗିପାରେ। ଆପଣଙ୍କୁ ଖରାପ ଲାଗିବ କି ବନ୍ଧୁ?
ଆଜ୍ଞା ବନ୍ଧୁ ନାଇଁ ନାଇଁ ବନ୍ଧୁ ଖରାପ କାଇଁ ଲାଗିବ। ତ ବନ୍ଧୁ ଆମେ ଖଟେ ଖାଇବା। ବନ୍ଧୁ ଜାଣିଲେ କି ତ ଖରାପ ଲାଗିବାରେ କଣ ଅଛି। ବନ୍ଧୁ ବବ ଆମର ଯୋଉ ତାଳ ଗଛର ଯୋଉ କାଲି ଯୋଉ କହୁଥିଲେ ତାଳ ଗଛରେ ବଡା ବି ଆମ ଘର ପାଖରେ ଜାଣିଲେ ବନ୍ଧୁ ଅଛି ଆପଣ ଯୋଉ କହୁଥିଲେ।
ଆଜ୍ଞା ତାହେଲେ ବନ୍ଧୁ ଶୁଣନ୍ତୁ ଯଦି ଆପଣଙ୍କ ପା ତାଳ ଗଛ ବି ଅଛି ଛଣ ବି ଅଛି ତାହେଲେ ତ ବନ୍ଧୁ ଆ ଆପଣଙ୍କ ଘର ପ୍ରାୟତଃ କୋଡିଏ ବର୍ଷ ଯାଇକି ଆପଣ ଭଲ ସେ ଥରେ କରିଦେଲେ ଦେଖନ୍ତୁ ବନ୍ଧୁ ଆପଣଙ୍କର ପ୍ରାୟତଃ ଏକ ଲକ୍ଷ ରୁ ଦୁଇ ଲକ୍ଷ ମଧ୍ୟରେ ଖର୍ଚ୍ଚ ରହିବ। ବନ୍ଧୁ ବୁଝି ଝିଲେ?
ଆଜ୍ଞା।
ବରଂ ଏତିକି ଟଙ୍କା ଖର୍ଚ୍ଚ ବନ୍ଧୁ ଏ ଆପଣ କରିଦଉଛନ୍ତି। ଆପଣଙ୍କ ଘର ଦଶ ରୁ କୋଡିଏ ବର୍ଷ ଯାଙ୍କେ ବନ୍ଧୁ ଘର ଘର ମାନେ କିଛି ବି ବନ୍ଧୁ ଗୋଟେ ବି ଖରାପ ହବନି। ଗଛଟି ବହୁତ ମାନେ ଘରଟି ବହୁତ ଦିନି ଆପଣଙ୍କର ରହିବ। ଆପଣଙ୍କର ଯଦି ତିନି ଚାରି ଦଶ ପନ୍ଦର ବର୍ଷ ଗୋଟେ ଘରେ ରହିଗଲା କୌଣସି ବିନା ମରାମତିରେ, ଆପଣଙ୍କର ଦୁଇରୁ ତିନି ଲକ୍ଷ ଟଙ୍କା ଖୁସି ଖୁସି ଉଠିଯିବ ବନ୍ଧୁ। ବୁଝି ପାରୁଛନ୍ତି ତ? ତାପରେ ଦେଖନ୍ତୁ ଚାଳ ଘରର ବନ୍ଧୁ ଆଉ ଗୋଟେ ଆପଣଙ୍କୁ ଫାଇଦା ଗୋଟେ ବନ୍ଧୁ ଆପଣଙ୍କୁ କହୁଛି। ଯେତେବେଳେ ଖରା ଖରା ଦିନେ ଆପଣଙ୍କୁ ଚାଳଘର ଥଣ୍ଡା କରେଇବ। ଆଉ ମ ବନ୍ଧୁ ମନେ ରଖିଥିବେ ଶୀତ ଦିନେ ଆପଣଙ୍କ ଘର ଅ ନିଜକୁ ନିଜ ଗରମ ହିଁ କରିବ। ବୁଝି ଜାଣିଛ
ଆଜ୍ଞା ଆଜ୍ଞା ବନ୍ଧୁ ଖରା ଦିନେ ଖରା କରେଇବ। ଖ ଗରମ ଦିନେ ଗରମ କରେଇବ ଖରମ ଦିନେ ଥଣ୍ଡା ହବ।
ଆଜ୍ଞା ବନ୍ଧୁ ସେଥିପାଇଁ ଚାଳଘରଟି ବନ୍ଧୁ ଯଦି ଆପଣ କହୁଛନ୍ତି କରିବା ପାଇଁ ତାହେଲେ ବନ୍ଧୁ ନିଶ୍ଚ ଶ୍ଚିତ ଆଗେ ଆଖି ବନ୍ଦ୍ କରିକି ବନ୍ଧୁ ସେ କାର୍ଯ୍ୟରେ ଲାଗି ପଡନ୍ତୁ।
ଆଜ୍ଞା।
ଏଇ ବର୍ଷା ସମୟ ଗଲା ପରେ ଆପଣ ଗୋଟେ ମୁଁ ମେସିନ୍ ଟା ଆଣ ମ ମକୁ କେବେ ଡାକନ୍ତୁ, ନହେଲେ ଆମ ଏପଟେ ଯୋଉ ଲୋକମାନେ ଅଛନ୍ତି ଯୋଉମାନେ ଏଇ ଯୋଉ ଚାଳ ଘରକୁ ଭଲ ସେ କରି ପାରୁଛନ୍ତି। ତାଙ୍କୁ ଆପଣ ଡାକିକି, ଆଉ ତାଙ୍କଠୁ କିଛି ପରାମର୍ଶ ସିଏ ଭଲ ସେ ଆପଣଙ୍କୁ ବୁଝେଇ ପାରିବେ। କେମିତି ହବ କଣ ନାହିଁ। ତାପରେ ବନ୍ଧୁ ଆପଣଙ୍କୁ ସରା ସର କାରୀ ସହାୟତା ବି କିଛି ମିଳିପାରେ। ସେମିତି ଆପଣଙ୍କ ସରପଞ୍ଚଙ୍କ ସାହାଯ୍ୟରେ ଆପଣ କଥା ହେଇପାରିବେ କି?
ଆଜ୍ଞା ବନ୍ଧୁ ସହାୟତା ମିଳିବ?
ଆଜ୍ଞା ଆପଣ ତ ସରପଞ୍ଚଙ୍କ ସାଙ୍ଗରେ ଟିକ୍ ଟେ ମୁଁ
ବନ୍ଧୁ ଭଲ ହବ ସହାୟତା ମିଳିଲେ।
ସହାୟତା ମିଳିବ ଆପଣ ଆପଣଙ୍କ ସରପଞ୍ଚଙ୍କ ସହିତ ଟିକେ କଥାବାର୍ତ୍ତା କରିକି ତାଙ୍କୁ ଟିକେ ଆପଣ ବୁଝେଇବେ କି ମୁଁ ଏମିତି ଗୋଟେ ଚାଳ ଘର କରିବାକୁ ଯାଉଛି। ଯେ ଯେଉ ମୁଁ କୋଠା ଘର ତ ଏଇନା ସମସ୍ତଙ୍କ ପାଖରେ ଅଛି ଖରାଦିନ ଅତ୍ୟଧିକ ଗରମରେ ଆମେ ରହିବା ଅସମ୍ଭବକର ହେଇଯାଉଛି। ସେଥିପାଇଁ ଆମେ ଗୋଟେ ଚାଳ ଘର ନିର୍ମାଣ କରିବାକୁ ଚାହୁଁଛୁ। ସେଥିପାଇଁ କିଛି ନା କିଛି ସରକାର ସରକାରୀ ସହାୟତା ମିଳିଗଲେ ଆମର ଅଧିକ ଆମେ ମାଗୁନୁ ଅଳ୍ପ କିଛି ମାଗିବେ ବନ୍ଧୁ ବୁଝିଲେ।
ଆଜ୍ଞା ଆଜ୍ଞା।
ହଁ ବନ୍ଧୁ ଆଉ ଆଉ ଗୋଟେ କଥା ଆପଣଙ୍କୁ ପଚାରୁଥିଲି ବନ୍ଧୁ ଆପଣଙ୍କ ଯୋଉ ଘର ପାଖରେ ଯେତେ ଚାଳ ଘର କରିବେ ତା ସାଇଡରେ ପାଣି ଜମା ରହୁଛି କି ବନ୍ଧୁ? ପାଣି ଜମା ରହିବ ନା ପାଣି ନିଷ୍କାସନ ହବାର ରାସ୍ତା ଅଛି ବନ୍ଧୁ?
ନାଇଁ ବନ୍ଧୁ ନିଷ୍କାସନ ହବାର ରାସ୍ତା ବି ଅଛି। ଆଜ୍ଞା। ବନ୍ଧୁ ଶୁଣ ଶୁଣ ଶୁଣନ୍ତୁ ମୋ ପାଖରେ କଣ କଣ ସବୁ ଅଛି ଜାଣିଲେ କି। ତାପରେ ଆପଣ କହିବେ କଣ କଣ ଦରକାର। ବନ୍ଧୁ ମୋ ପାଖରେ ତ ଅଛି ତ ଆପଣଙ୍କୁ କହୁଥିଲି ତାଳ ଗଛ ଅଛି କାଲି କହୁଥିଲି ଆପଣଙ୍କୁ ତାଳ ଗଛ ଅଛି। ତାର ବି ତାର ବି ବଡା ପତ୍ର। ସଏ ବି ଅଛି ବନ୍ଧୁ ଜାଣିଲେ। ଆଉ ବନ୍ଧୁ ଆଜ୍ଞା ବନ୍ଧୁ କଚଡା ବି ଅଛି। ଆଉ ବନ୍ଧୁ ତାଳ ବଲ୍ହା ତ ଆପଣଙ୍କୁ କହୁଥିଲି ଗଛ ଦୋଓଟି ପୋଡିଯାଇ ଘଡଘଡି ମାରି ପୋଡି ଯାଇଥିଲା। ସେ ବି ବନ୍ଧୁ କାଟିକି ରଖା ଯାଇଛି, ସେ ବି ଶୁଖା ଯାଇଛି। ଯିଏ ବନ୍ଧୁ ଏଇ ଯୋଉ ବର୍ଷା ସିଜନ ଓଦା ହେଇଯାଉଛି ତାକୁ ବନ୍ଧୁ ଭାବୁଛି ସୁଖା ଜିନିଷ ରଖିଦବୁ ଘରେ ସି ବି ଲାଗିଯିବ ଆଉ ବନ୍ଧୁ। ବଲ୍ଲା ବି ଆମ ବଜାରରେ ମିଳୁଛି।
ଆଜ୍ଞା ବନ୍ଧୁ ଆଉ ଯେତିିକି ଆପଣଙ୍କ ପାଇଁ ସବୁ। ବନ୍ଧୁ ଆପଣ କାନ୍ଥ ଟିକୁ କହୁଛନ୍ତି କଣ କାଦୁଅରେ କରିବେ ନା ମାଟିରେ କରିବେ ନା ଆପଣ କା ତ ଟିକେ କହୁଛନ୍ତି ସିମେଟରେ କରିବେ ସିମେଣ୍ଟରେ କଲେ ବନ୍ଧୁ କିଛି ଫାଇଦା ମିଳିବନି।
ବନ୍ଧୁ ମାଟିରେ କଲେ ଥଣ୍ଡା ହବ।
ହଁ ବନ୍ଧୁ ମାଟିରେ କହିଲେ ଥଣ୍ଡା କଣ ରହିବ ଆପଣ ଖରାଦିନେ ଘର ଚାଳ ଛପର ପରେ ପାଣି ଧର ଦୁଇ ବାଲ୍ଟି ତାପରେ ଫୁଫିଙ୍ଗିଦେଲେ। ଏ ଘର ଟିକି ଗୋଟେ ଥଣ୍ଡା ଲାଗିବ ଏବେ ଯୋଉ ଯନ୍ତ୍ର ମାନବ ଘରେ ଲଗଉଚନ୍ତି। ଯାହାର ବିଦ୍ୟୁତ୍ ର ଖର୍ଚ୍ଚ ଅଧିକ ହେଇଯାଉଚି ତା ଖର୍ଚ୍ଚ ବି ଆପଣଙ୍କ ପାଖରେ କମିପାରିବ ଆପଣ ତ ଜାଣିଥିବେ ଆପଣଙ୍କ ଘରେ ତ ବିଦ୍ୟୁତ୍ ର କେତେ ଖର୍ଚ୍ଚ ହେଉଥୁବ ଆପଣ ନିଜେ ଜାଣିଥିବେ।
ଆଜ୍ଞା ବନ୍ଧୁ।
ସେ ସେଇ ବିଦ୍ୟୁତ ଖର୍ଚ୍ଚକୁ ବଞ୍ଚେଇବା ପାଇଁ ଆପଣ ଏଠି ଏମିତି କରିବେ ଆପଣ ତ ଏଇନା ପନ୍ଦରରୁୁ କୋଡିଏ ବର୍ଷ ଯାଇକି ଆପଣ ଆରାମ ଭଲ ଭଲସେ ଚଳିପାରିବେ ବନ୍ଧୁ ବୁଝିଲେ।
ଆଜ୍ଞା ବନ୍ଧୁ କହିବା କଥା ହୋଉଚି କି ବନ୍ଧୁ ଚାରି ପାାଖ ମାଟିର ଦେଲେ ଭଲ ହବ ନା ତ
ନା ନା ବନ୍ଧୁ ଚାାରିପାଖ ମାଟିରେ ହିଁ କରନ୍ତି। ଆମର ଯୋଉ ବାଓ ଆଁ ହଁ। ନା ତଳଟାକୁ ଆପଣ ପକ୍କା କରିଦିଅନ୍ତୁ ସେଟା ଚଳିବ କିନ୍ତୁ ଚାରି ପାଖ ଆପଣ ମାଟିରେ କଲେ ଆପଣଙ୍କୁ ଟିକେ ସୁବିଧା ରହିବ ବନ୍ଧୁ ବୁଝିଲେ।
ଆଜ୍ଞା।
ଆଉ ବନ୍ଧୁ ଆପଣଙ୍କ ପାଖରେ ବାଉଁଶ ଗଛ ଅଛି ତ?
ଆଜ୍ଞା ବନ୍ଧୁ ଘର ପାଖରେ ଜଣଙ୍କର ବନ୍ଧୁ ଜଣଙ୍କର ଅଛି ତାଙ୍କର ସେ ଭାଇ ଜଣେ ହେବେ ତା ଦାଦା ଜଣେ ହେବେ ସେ କହିଛନ୍ତି ତାଙ୍କ ସହିତ କଥା ହେଲେ ବି ସେ ଦେବେ ସିଏ ବି କହୁଥିଲେ କା ଟିକେ ବିକିଦେବେ ବୋଲି ଜାଣିଲେ ବନ୍ଧୁ ତାଙ୍କ ସହିତ କଥା ହେଇଗଲେ। ସେ ମତେ ଦେବେ ବାଉଁଶରେ ବି ତାର ଯୋଉ ସି ବାଉଁଶ ଦେବେ କାମ ବହୁତ କାମରେ ଲାଗିବ ବାଉଁଶ ବାଉଁଶ କାମରେ ଲାଗିଲା ତାର ସବୁ ଡାଳ ଆଉ ପ ପ
ଝାଟି ଗୁଡ଼ିକ ହଁ ଝାଟି ଗୁଡ଼ିକ ଆପଣଙ୍କ କାନ୍ଥରେ ଆପଣ ତାକୁ ଦେଇପାରିବେ, ବନ୍ଧୁ ବୁଝିଲେ?
ଆଜ୍ଞା ତ କାମରା ଦେଇକି ତାକୁ ବି ମାଟି ଛାଟିଲେ ବି ହେଇଯିବ ବନ୍ଧୁ।
ହଁ ମୁଁ ତ ସେଇଆ କହୁଚି ଆପଣ ଯଦି ଆପଣଙ୍କ ବନ୍ଧୁ ବିକି ଦେବାକୁ ଚାହୁଁଛନ୍ତି ଆପଣ ତୁର ତ ଆପଣଙ୍କ ପାଖୁରୁ ସୁବର୍ଣ୍ଣ ସୁଯୋଗ ଆପଣଙ୍କ ବନ୍ଧୁ ଆପଣଙ୍କ ପାଖରେ ଅଛି ଆପଣ ସେଇ ଯୋଉ ଗଛଟିକୁ ଆପଣ କିଣିକି ନେଇ ଆସନ୍ତୁ ତାର ଯୋଉ ଝାଟି ଆଉ ଯୋଉ ବାଉଁଶ ଗୁଡ଼ିକ ରହିଲା। ବର୍ଷା ଦିନ ଗଲା ପରେ ତାକୁ ମେ ଆପଣ ଛେ ହାଣିକି ଏବଂ ଝାଟିରେ ଆପଣ କାନ୍ଥ କରିପାରିବେ। ଓପରେ ଛାତରେ ଆପଣ ବାଉଁଶ ପକେଇ ପାରିବେ ବନ୍ଧୁ ବୁଝିଲେ କି?
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ଯଦି ଆପଣଙ୍କର ଏତିକ ସବୁ କରିଦେବେ ତାଲେ ତ ଆଉ ବନ୍ଧୁ ଆପଣଙ୍କର ତ କିଛି ଅସୁବିଧା ହିଁ ରହିବନି ଆଉ ଆପଣ ଯୋଉ ବିଦ୍ୟୁତ କର୍ ଚ ବନ୍ଧୁ ଆଉ କହୁଥିଲେ ଆପଣଙ୍କ ବାପା ଟିକେ ବିଦ୍ୟୁତରେ ଅଧିକ କିଛି ଆପଣଙ୍କର ମାନେ ଆସୁଚି। ଅଧିକ ଦବାକୁ ପଡ଼ୁଚି ଆପଣଙ୍କୁ ପଇସା ଦବାକୁ ପଡ଼ୁଚି ସେ କଁ ଆ ପଣ ବିଦ୍ୟୁତର ଏତେ କଁ ପାଇଁ ବନ୍ଧୁ ଆପଣଙ୍କ ଘରେ ଉଠୁଚି ମୁଁ କିଛି ଜାଣିପାରୁନେଇ ବନ୍ଧୁ।
ବନ୍ଧୁ କଣ ବଢ଼ି ଯାଉଚି ତ ଏବେ ତ ଗ ସରକାର କଣ କରିଦେଇଚନ୍ତି ବନ୍ଧୁ। ଶହେ ଉଠୁଥିସ୍ ଦୁଇ ଦେଢ଼ ଶ ଦୁଇଶ ଉଠୁଥେଲା ନାଁ ବନ୍ଧୁ ତିନିଶରୁ ଚାରିଶ ଉଠି ଯାଉଚି। କିନ୍ତୁ ଏଇଥରକ ଆସିଥିଲେ ପଣ୍ଡା ବାବୁ ତାଙ୍କ ସହିତ କଥା ହେଇଥିଲି ସେ କହିଥିଲେ ଆର ସେଇ। ଖରା ସିଜନ୍ ବୋଲି ଆପଣଙ୍କ ଟିକିଏ ଅଧିକା ଉଠୁଛି ଖରା ଦିନ ପରେ
ଆପଣଙ୍କର ବା ତ ଆପଣଙ୍କର ବା ଥଣ୍ଡା କରିବା ପାଇଁ ଆପଣଙ୍କ ଘରେ ଯନ୍ତ୍ର ଆପଣ ଲଗେଇଛନ୍ତି ଦୁଇରୁ ତିନିଟି। ଆଉ ତାର ଆପଣ ତ ଶୀତ ଦିନେ ସେ ଯନ୍ତ୍ର ବନ୍ଦ ରହେ ଖରାଦିନ ତ ଆପଣ ସେ ଯନ୍ତ୍ର ଚାଲୁଥିବ ସେ ସେଥିପାଇଁ ବୋଧେ ଇଲେକ୍ଟ୍ରିକ ବିଲ୍ ବଢି ଇଲେକ୍ଟ୍ର ପଇସା ଅଧିକ ବଢିଯାଉଛି। ତ ବିଦ୍ୟୁତ ଖର୍ଚ୍ଚ ଅଧିକ ବଢି ଯାଉଥିବ ବନ୍ଧୁ?
ଆଜ୍ଞା ବନ୍ଧୁ ସେଥିପାଇଁ ଅଧିକା ବଢ଼ିଯାଉଛି ତ ବନ୍ଧୁ ମୁଁ କଥା ହେଇଛି ଜାଣିଲେ କି? ଆଉ ବନ୍ଧୁ ମୁଁ ଟିକେ ଯାଉଛି ବୁଝିଲି ମୁଁ ଆସେ କଣି କାମ ଟିକେ କଥା ହେଇକି ମୁଁ ଆସେ ଆଇଲେ ଆପଣ
ଆଜ୍ଞା ହଉ ଆଜ୍ଞା ମତେ ପଚାରିବେ ଯେତେବେଳେ ବି ଅସୁବିଧା ହେଲେ ମତେ ଫୋନ କରିବେ ବନ୍ଧୁ।
ହଉ ରଖୁଛି?
ଆଜ୍ଞା ଧନ୍ୟବାଦ ବନ୍ଧୁ।
ଆଜ୍ଞା।